କଣ କହିବି କୁହ ତମେ କଣ କହିବ କୁହ?
ମୁଁ କହିବି ମୁଁ କହିବି ମାନେ ତମେ ଶୁଣିପାରିବନି।
ହଁ ମୁଁ ଖାଲି ଶୁଣିବି।
ଶୁଣିବ ଟିକେ ଭଲ ହବନି ଆଉ ଟିକେ ନିଜସ୍ୱତି କଥା ହବା ଆକ ପାକ ମାନେ ଆମ୍ନା ସାମ୍ନାରେ କଥା ହେଲେ ଟିକେ ଭଲ ହବ ସେ କଥାଟା।
ଉଁ ଆଉ ଖାଇସାଇଲଣି?
ହଁ ଖାଇଥିଲି ବିରିୟାନୀ ତୁମକୁ ଖାଇଲା ବେଳେ ଭୋଉତ ମାନେ କି ମନେ ପକାଇଲି ତମେ ଆସିଲନି।
ମତେ ମନେ ପକଉଥିଲ ନା ନିଜେ ନିଜେ ଖାଉଥିଲ।
ନିଜେ ନିଜେ ଖାଉଥିଲି ଆଉ ବି ଜଣେ ସାଙ୍ଗଟାକୁ ନେଇକି ଧରିକି ଖାଉଥିଲି ବିରିୟାନୀ।
ସାଙ୍ଗ ମନ କାହିଁକି ହବ। ଖାଇବା ବେଳେ କାହା ମନ ହବନି ବିରିୟାନୀ ମିଳିଗଲା ମାନେ ଆଉ କଣ କିଛି ନାଇଁ।
ସେଇଆ ବିରିୟାନୀ ହେଲେ ପୁରା ଖାଇକି କସିକି କଁ କଁ ହେଲ କହିଲ। ମୁଁ ଫାଷ୍ଟ ଗଲି ସଜା ବାଜ ହେଇକି କରିରେ ବସିଲି। ମୁଁ ପୁରା ପସିଗଲି ପୁରା ଭଲ କିଣା ସଜ ବାଜ ହେଇଥିଲି। ଗଲି ବିରିୟାନୀ ସେଇଠି ବସିଲି। ସେ ଟେଣ୍ଟ ମାରିଥିଲେ ଗୋଟେ ପଡିଆରେ ମାନେ ବିଲରେ। ମୁଁ କହିଲି ଯାହା ହଉ ପ୍ରାକୃତିକ ପବନ ଦୋଉଚ ଆଉ ଫ୍ୟାନ୍ ନଗେଇବାକୁ ପଡିବନି ପୁରା ପବନ ଯୋଉ ଖାଉଚି। ଖାଇକି ବସିଲୁ ତାପରେ ଥଣ୍ଡା ପିଇଲୁ ଥଣ୍ଡା ପିଇକି ହଁ ତାପରେ ବସିଲୁ ଟିକିଏ ଗୋଟେ ବୁଢୀ ଆମ ଆମ ଆଗରେ ବସିଗଲା ମୁଁ ବୁଢୀ ତୁ ଉ ଉଠୁନୁ ତୁ ଉଠିଲେ ସିନା ସିଏ ଖାଇବା ଆଣିକି ମତେ ଦବ। ସେ ତାପରେ ସେ ଖାଇବା ଦେଲା ବାଲା ସେ ବୁଢୀକୁ ଉଠେଇଲା ସେ ଉଠେଇକି ସିଆଡେ ଗଲା। ତାପରେ ବିରିୟାନୀ ଦେଲା ପତ୍ର ଦେଲା ପାଣି ଦେଲା ଥାଳି ବାଢିଲା ଏ ଯୋଉ ସା ସାଲାଡ଼ ଫାଲାଡ ତ ହେଇନଥିଲା ବିରିୟାନୀ ହେଲା। ଦହିଟେ ଦେଲା। ତାପରେ ଯୋଉ ଚଣାଆଣଲେ ତରକାରୀ ସେଇଟା କରିଥିଲା ସେଇଟା ଦେଲା। ଚିଲି ଚିକେନ ବିରିୟାନୀ ହେଇଥିଲା। ତାପରେ ଖାଇ ଉଠିଲା ପରେ ଖଟା ବି ଦେଇଥିଲା ମୁଁ ତ ଖଟା ଖାଏନା ତ ଭଲ ଲାଗେନା। ତାପରେ ପାଇସ ଦେଲା।
ହୁଁ ହୁଁ ବୁଢୀ କଣ ତମ ଜାଗାରେ ବସି ଯାଇଥିଲା।
ମୋ ଜାଗାରେ ମୁଁ ଆଗରେ ବସିଗଲା, ଗୋଟେ ରାସ୍ତାରେ ସିଏ ରାସ୍ତାରେ ବସିଗଲା, ସେ ରାସ୍ତାରେ କଣ ପାଇଁ ବସିଲା? ମ ମତେ ଭୋକ କଲାଣି, ତୁ ଉଠିବୁନି ଯେ ଆମେ ଖାଇବୁ ବୋଲେ
ହୁଁ-ହୁଁ-ହୁଁ-ହୁଁ, ବୁଢ଼ୀକୁ ଟେକିକି ଫୋପାଡ଼ି ଦେଲନି?
ମୁଁ ମନେ ମନେ ଏତେ କଥା ମୁଁ ଭାବୁଥିଲି ଯେ
ମୋ ଭୋକ ସମୟରେ ସେ ବୁଢୀଟା ଆସିକି ଆଗରେ ବସି ଯାଇଛି, ମୁଁ କଣ କରିମି ତାକୁ ଟେକିକି ଫୋପାଡ଼ିମି, କି ଇଏ ସାଇଡ କରିମି?
ହଁ। ଇଏ ବା ଗୋଟେ ଅଜବ ଲୋକ ଗୋଟେ ନା ନିଜସ୍ୱ ଗୋଟେ କିଛି କାମ ତାଙ୍କର ନାହିଁ। ତାପ ଯଦି ଗରମରେ ଯାହା ଯାଇଥିଲୁ, ଖାଲି କୁଆଡ଼େ ଯିବୁ ବୋଲି ଛାଇଁରେ ଗୋଟେ ବସିବୁ। ସେ ଯା ଏକାଟିଏ ନିଛାଟିଏରେ ସେ ତାଙ୍କର ସେ ଯୋଉ ସେ ବୋହୂ ଘର
ପୁରା ବିଲ ଭିତରେ ଥିବ ଯଦି ସେ ତ ପୁରା ଖରା ଗୋଟା, ପୁରା ଗଛ ପଛ ନଥିବ।
ନା ବା ଗୋଟେ କଣ ଗଛ ଅଛି, ଗୋଟେ ଗୋଟେ ଅଛି ଗୋଟେ ଭେଲୁନ ଗଛଟେ ଅଛି ମେଲୁନି ଏ ଗୋଟିଏ ଗଛଟୁ, ସେଥିରେ ବି ଗରମ ଯେ ଗରମ ଛୋଟ ଘର ବି, ଆ ଏପଟେ ଲୋକ, ସେପଟେ ଲୋକ, କଣ କରିବ?
ହଁ, ସେ ତ ଲୋକ ଜାମରେ ତ ବେଶୀ ଗରମ ନାଗିବ।
ହୁଁ।
କାଠେଇ ଯାଇଥିବେ ବର ଘରୁ ଯାଇଥିବେ, ସିଏ କୁଣିଆ ଘରେ ଥିବେ, ବୋହୂ ଘରର ଥିବେ ସବୁ ମେଞ୍ଚେ ଲୋକ ହେଇଯାଇଥିବ ଆଉ।
ହଁ, ବା। ବୋହୂଟା ବି ଆଇଥିଲା, ଆଉ ଜଣେ ନୁହଁ ଯିଏ ବାହା ହେଇଛି ସେ ବି ତାକୁ ମୁଁ ଜାଣିନି, ଆମେ ଖାଇ ପିଇକି ଆମେ ପଳେଇଆଇଲୁ। ସେ ବୋହୂ ଆସୁ ନ ଆସୁ ଆମର କଣ ଗଲା? ଆମେ ଯାଇଥିଲୁ ପାର୍ଟିକି ଖାଇବା ପାଇଁ।
ହଁ ହଁ। ଫେ ଫେର ବୋହୂ ଆସିଲେ ଯିବ ଦେଖିବା ପାଇଁ?
ହୁଁ ଏ ନା କିଏ ଯିବ? ମୋର ଇଆଡେ ମେହେନ୍ଦୀ ଅଛି ଆଉ ଗୋଟେ ଜଣଙ୍କ ବାହାଘର ଯିବା ପାଇଁ ମେହେନ୍ଦୀ ନଗଉଛି। ମେହନ୍ଦି ନଗେଇ ସାଡେ ଯିବି ଟିକେ ଦରଘା ଯିବା, ସେମାନେ ଯିବେ ଟିକେ ଦରଘା, ଭଉଣୀମାନଙ୍କ ଗାଡି ସବୁ କରିଛନ୍ତି। ସେଇରା ଆମେ ଯିବୁ ଟିକେ ମେହେନ୍ଦୀ ନଗେଇକି, ତାପରେ ଯିବୁ କି ଟିକେ ରେଡି ହେଇକି। ଏ ମୁଁ ଭାବୁଛି ଯିବି ନା ଯିବିନି? ହଁ।
ବର ସାଙ୍ଗରେ?
ହଁ।
ହୁଁ, ହୁଁ।
ଦେଖିଆ କଣ ହଉଛି? ମୁଁ ତ ମେହେନ୍ଦୀ ନଗଉଛି, ମେହେନ୍ଦୀ ନଗେଇଲେ ମୋର ଡିଷ୍ଟର୍ବ ହବ ଆଉ ମୁଁ କିଏ ଯାଉଛି।
ମେହେନ୍ଦୀ କେତେ ସମୟ ହେଲାଣି ନଗେଇଲଣି?
ଗୋଟେ ହାତର ପଛଟା ସରିଲାଣି। ଆଉ ଗୋଟେ ହାତର ପଛର ନଗଉଛି, ଫେରେ ଆଉ ଗୋଟେ ହାତର ଅଛି।
ଆଉ ଗୋଟେ ଫେରେ ଆଗର ଅଛି ଦିଟା ଯାକ।
ହଁ ବା, ମେହେନ୍ଦୀ ଖାଲି ଗୋଟେ ଇଏ ମାନେ ତା ଷ୍ଟିକ ତାର ମିିଲରେ ନେଇକି ନଗେଇ ଦେଲେ ହେଇଗଲା, ଏଟାରେ ବହୁତ ମେହନତ।
ନଗେଇବା ବାଲାକୁ ବି ମେହନତ, ଯିଏ ନଗେଇବ ସିଏ ବି ମେହନତ
ହଁ ପା।
ହୁଁ, ବସି ବସିକି ତ ରାଗ ଚିଡିବ। ମତ୍ ତ ସେଇଥିପାଇଁ ମେହେନ୍ଦି ନଗେଇବାକୁ ଏତେ ଭଲ ଲାଗୁନି।
ମୁଁ ନଗାଏ, ଗୋଟେ ମୋ ସାଙ୍ଗ ଅଛି, ସେ ଦିନ ରାତି ଚବିଶ ଘଣ୍ଟା ପରେ ହାତରେ ମେହେନ୍ଦି ଘରୁ ଗାରଉଥିବ ଗାରଉଥିବ। ତାର ଆତ୍ମା ମେହେନ୍ଦି ତ ମାନେ କି ସରିଗଲେ ମାନେ ମେହେନ୍ଦୀ କରି ଗାରୁଉଥିବ, ଗାରୁଉଥିବ ଏତେ ଭଲ ଲାଗେ ତାକୁ।
ହୁଁ, ମତେ ଜବରଦସ୍ତି ନଗଉଛନ୍ତି। ମୁଁ ମୁଁ ଏ ନଗଉନେଇ, ମୋର ଯଦି ମନ ହେଲା ତ ନଗେଇଲି ନହେଲେ ନାଇଁ। ମୁଁ ଏତେ ସମୟ ନେଇକି ବସି ପାରିବି ନାହିଁ।
ହୁଁ ହୁଁ।
ଆ ବୁଲିବ ଟିକେ ଏଠି ବସିବ ସେଠି ବସି ଥିବ କାମ କରିବ। ଇଏ ମେହେନ୍ଦି ନଗେଇ ଦେଇକି ବସିଥିବ ତ ଗଲା ଆଉ ମୁଁ ଯେମିତି ମେହେନ୍ଦି ନଗାଇମି ଘଣ୍ଟା ହେଇଯିବ ମୁଁ ବାହାର କରିବା ପାଇଁ ଛାନିଆ।
ଏ ମେହେନ୍ଦି ନଗେଇଲେ କିଛି ନାହିଁ। ସେ ମେହେନ୍ଦୀ ମାନେ ଏଇ ବାହାରିଲା ପରେ, ସେ ଯୋଉ ଖଣ୍ଡିଆ ଖଣ୍ଡିଆ ହେଇକି ଯୋଉ ଖୋପ ଖପଲା ବାହାରିବ।
ହଁ ସେଟା ଡାଁହଣ ହାତରେ ନଗେଇଲେ ନା ସେ ଖାଇବା ବେଳକୁ ପେଟକୁ ଯି ଚାଲିଯିବ। ସେ ସବୁ କେମିକାଲ ଅଛି।
ମୁଁ ଜମା ଡାହାଣ ହାତରେ ନଗଉନି।
ସବୁଠୁ ଭଲ, ଗଛ ମେହେନ୍ଦି ନଗେଇଦବ ସେ କେମିତି ବାହାରିବ ଜଣା ପଡିବନି।
ହଁ ସେଇଟା ଭଲ। ଆ ସେଥିରେ କିଛି ଡିଜାଇନ କରିପାରିବନି। ଖାଲି ଗୋଲ ଗୋଲ ଥାପିଦବ। ହଁ ସେମିତି ଥାପିଦବ ଥାପି ଦେଇକି ନଗେଇଦବ ଗଲା। ଆଉ ନହେଲେ ପ୍ଲେନ ନଗେଇବ।
ତା କଲର ବି ବଢିଆ।
ଏଟା ଏଟା ଲଗେଇବ ଡିଜାଇନ ଫିଜାଇନ କରିବ।
ତା କଲର ବି କିନ୍ତୁ ଭଲ।
ହଁ। ଆଉ କୁଆଡ଼େ ବୁଲିବାକୁ ଯାଇନା?
ନା ଚାଲୁନ ଗୋଟେ ପ୍ଲାନିଂ କରିବା ଯିବା ଭୋଜି ଫୋଜି କରିବା?
ହଁ ଟ କର ଗୋଟେ ଗାଡି କର ଯିବା ସବୁ ସାଙ୍ଗ ମିସି ମିଶିକି ଯିବା ବୁଲିକି ଆସିବା ଏ ଖରା ପାଇଁ ଘରୁ ବାହାରିବାକୁ ମନ ହଉନି। ନହେଲେ ଯାଇଥାନ୍ତୁ ପୁରୀ ଫୁରି ଯାଇଥାନ୍ତୁ ବୁଲିକି ଆସିଥାନ୍ତୁ ସମୁଦ୍ର କୂଳରେ।
ହଁ ସମୁଦ୍ର ହଁ ଚାଲ ସମୁଦ୍ର କୁଳକୁ ଯିବା।
ହଁ। ସେ ପାଣିରେ ବୁଡି ବୁଡିକି ଆସିବ ଏ ଯୋଉ ଗରମ ନାଗୁଛି ପ୍ରବଳ ସେ ବୁଡିଲେ କଣ ହେଲା ଫେର ବାହାରିକି ଆସିଲେ ଫେର ସେ ଯେମିତି ଖରାକୁ ସେମିତି ଖରା।
ହଁ ଚାଲ ବୁଢା ବୁଢୀ ହବା ଆଉ ସେଇଠି
ସେଇ ତ ବାଲି ଜାଗା ଫେର କଣ ରାତିରୁ ମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ବୁଡିବା ସେ ବଞ୍ଚିବା ନା ମରିକି ସେଇଠି ଆସିବା।
ସେ ବି କଥା ଠିକ ହି ଯେ
ହଁ।
କଣ ରୋଷେଇ କରିଥିଲ କଣ?
ଆମର ଶାଗ ହେଇଥିଲା ଡାଲି ହେଇଥିଲା। ଆଳୁ ଭର୍ତା ହେଇଥିଲା ଆମ୍ବ ଥିଲା ଡାଲି ଥିଲା।
ହୁଁ।
ଆଉ ତମେ ତ ବାହାଘର ଯାଇକି ବିରିୟାନୀ ଖାଇକି ଆସିଲ ଆଉ
ହଁ। ଖାଇଦେଲି ପେଟ ପୁରିକୁ ଆଉ ହଜମ କରି ହଉନି ଗୋଟେ ଥଣ୍ଡା ଆଣିକି ତା ପିଇବାକୁ ପଡିବ ଆଉ
ଆସ ମୁଁ ଥଣ୍ଡା ବୋତଲ ଆଣୁଛି।
ହଉ ନେଇକି ଆସ ମୁଁ ଯାଉଛି। ଶୁଆଇକି ଏକି କଥା ତମେ କହୁଚ?
ହଁ ତ ଇ ପେଟ ପୁରିକି ଖାଇଛ ହଲି ପାରୁନା। ଯା ପିଇ ଦେଇକି ଟିକେ ଶୋଇଗଲେ ସେ ହଜମ ହେଇଯିବ।
ଇ ରେ ତମେ ଏମିତି କଥା କହି ପାରୁଛ? ଯା ହଉ ତମେ ଏତେ ଭାବିଲ ଧନିଆ ହଉ। ଏତେ ଭାବୁଛ ମୋ ପାଇଁ।
ହାଲୋ।
ରାତି ପାଇଁ ରାତି ପାଇଁ କଁ କରିବ।
ରାତିରେ ତ ରୁଟି ଆଉ କଁ।
ରୁଟି।
ରୁଟି ଚଟଣି ହବ ଟିକେ। ଆଉ ଭଜା ମଜା ହବ ଆଉ।
ଓହୋ ମଜା ମଜା ଚଟଣି ପଖାଳ କରିଦିଅ ପଖାଳ।
ପଖାଳ ରାତିରେ ଖାଇକି ବଞ୍ଚିବୁ। ସକାଳେ ଖାଇଦବୁ ଖରାବଳେ ଖାଇବୁ ରାତିରେ ପଖାଳ ଖାଇବୁ।
ଆଉ ଖାଇ ବୁନି କି ଆମେ ପା ଖାଉଚୁ।
ରାତିରେ। ତମେ ବିରିୟାନୀ ଖାଇକି କହୁଛ ମୁଁ ପଖାଳ ଖାଉଛି ତିନି ଟାଇମ୍।
ଆଉ। ବିରିୟାନୀ ଆଜି ବାହାଘର ଗୋଟେ ଥିଲା ବଲି ପଳେଇଲି ଖାଇ ଦେଇ ଥିଲେ ଆଉ।
ହୁଁ। ଆଉ କୁହ କଣ କହିବ କୁହ।
ହୁଁ ତମେ କୁହ ମୁଁ ଶୁଣୁଛି।
କଁ ହେଲା।
ତମେ କୁହ ମୁଁ ଶୁଣୁଛି।
ମତେ ଶୁବା ଯାଉନି।
ତମେ କୁଅ ମୁଁ ଶୁଣୁଛି।
ମୁଁ କହୁଥିବି ତୁମେ ଶୁଣୁଥିବ ମୁଁ କଣ ଗପ କହୁଛି। ମୁଁ କଣ ଗପ କହୁଛି ମୁଁ କଉଥିମି ତମେ ଶୁଣୁଥିବ।
ତମ ସ୍ୱର ଟା ମୋତେ ଭଲ ଲାଗେ ବା।
ଆଉ ମୁଁ ତୋ କଥା କହୁଥିବି ତମ ଶୋଇ ଯିବ ସେଇଠି।
ହଁ ହଉ ତମେ ମତେ ଯୋଉ ଦିନ ନିଦ ନ ଆସିବ ତମେ ଆମ ଘରକୁ ଆସିକି ମତେ ଟିକେ ଏଇଭଳିଆ ଟିକେ କଥା କହକି ମତେ ଶୁଆଇଦବ। ମଁ ମା ବହୁତ ବ୍ୟସ୍ତ ହଉଛନ୍ତି ମୁଁ ସୋଇ ପାରୁନି ଯୋଉ
ଆଉ ମୋ କୋଳରେ ଶୋଇବ ମୁଁ ଆ ଲୋହରୀ ଗାଇ କି ଶୋଇ ଦେ ଶୋଇଦେମି ହଁ ଆସ।
ହଁ ହଁ ହଁ ହଁ ହଁ ଯା ହଉ ଯା ହଉ। ଆଉ ସବୁ ସାଙ୍ଗ ସାଙ୍ଗେ ମିଶିକି ଚାଲ କୁଆଡେ ଭୋଜି କରିବା ତମକୁ ସେ କହିଲ ସେଇ ସମୁଦ୍ର କୂଳରେ କରିବା। ତମ କଥାରେ ଯାହା ରହିଲା।
ହୁଁ କୁହ।